ଲୋ
ହାଁ ହାଲୋ।
ହାଲୋ।
ମୋ ଭଏସ୍ କ୍ଲିୟର ଆସୁଚି?
ହଁ ଭଏସ୍ କ୍ଲିୟର ଆସୁଚି।
ଆଜ୍ଞା କୁହନ୍ତୁ।
କଣ୍ କରୁଛନ୍ତି ଏବେ ଆପଣ?
ଏବେ ମୁଁ ଅଫିସରେ ଅଛି। ଆପଣ କଁ କରୁଚନ୍ତି?
ମୁଁ ମୋ ସାଙ୍ଗ ପାଖେରେ ଅଛି।
ଆଛା। ଆପଣଙ୍କ ନାଆଟା?
ମୋ ନାଆଟା ସତ୍ୟ।
ଆଛା। କଁ କରନ୍ତି ଆପଣ?
ମୁଁ ଏବେ ପଢୁଛି ପ୍ଲସ୍ ସେକେଣ୍ଡ ଇଅର୍ ପ୍ଲସ୍ ଟୁ ସରିଲା, ପ୍ଲସ୍ ଥ୍ରୀ କରିବି ମୁଁ।
ଆଛା। ଆଜି ଦିନର୍, କଁ କହିଲେ?
ଆପଣ ଆଜି ଦିପହରେ କଁ କରୁଥିଲେ? ଖାଅ କଁ କଁ ଖାଇଚନ୍ତି?
ଦିପଅରେ ଆଜି ମୁଁ ଖାଇନି କିଛି, ଗଲେ ଖାଇବି ଘରୁକୁ।
ଦିପଅରେ ଅପିସରେ ଥିଲେ କି?
ଦିପଅରେ ନା ଘରେ ଥିଲି, କିନ୍ତୁ ଶୋଇପଡିଥିଲି।
କଣ କୁଅନ୍
ଆଜ୍ଞା। ଆପଣଙ୍କ ଦିନ ଆଜି କେମିତି ଯାଇଛି?
ଅଛି ଆଉରି।
ଆଜ୍ଞା ଆପଣଙ୍କୁ ଦିନ ପଚାରିଲି।
ସକାଳୁ ଉଠିକି ଟିକେ କୋଚିଂ ଗଲି କୋଚିଂରୁ ଆସକି ଏବେ ସାଙ୍ଗ ଘରେ ଅଛି ଏତିକି। ସାଙ୍ଗଘରୁ ବୁ ରାତିରେ ଆଉ। ଆପଣ
ଆପଣଙ୍କ ଭଏସ୍ କଟୁଚି ନେଟୱାର୍କ ନାହିଁ।
ହଁ ଏବେ ଶୁଭିଲା?
ଶୁଭିଲା? ହଁ।
ଆପଣଙ୍କ ଦିନ ଆଜି କେମିତି ଯାଇଚି?
ମୁଁ ଆଜି ଦିନଟି ସାରା ଶୋଇଚି ହିଁ ତ ଏତେ ଭଲ କିଛି ଯାଇନି ଠିକ୍ ଠାକ୍ ହିଁ ଯାଇଚି। କୁହନ୍ତୁ।
ଆପଣ କଁ କରନ୍ତି?
ମୁଁ ଆ ଜବ୍ କରେ, ଷ୍ଟଡି କରେ।
ମାନେ ପ୍ଲସ ଟୁ ସରିଲଣି ନା ସରିନି?
ଆଜ୍ଞା ପ୍ଲସ୍ ଟୁ ସରି ଗଲାଣି।
କଣ ପ୍ଲସ୍ ଥ୍ରୀ କରିବେ ନା ଉମ ଆଉ କଣ ପଢ଼ିବେ?
ନାଁ ମୁଁ ପ୍ଲସ୍ ଥ୍ରୀ ବ୍ୟାଚଲର ଅଫ୍ କମର୍ସ କରିବି ତା ସହ ସିଏ କରିବି ଚାର୍ଟାଡ଼ ଆକଉଣ୍ଟ।
ଆପଣଙ୍କର ପ୍ଲସ୍ ଟୁରେ କେମିତି କଣ ଯାଇଥିଲା କଲେଜ ଲାଇଫ?
ପ୍ଲସ୍ ଟୁ କଲେଜ ଲାଇଫ୍ ଫାଷ୍ଟ ଇୟର୍ ଏତେ ଭଲ ନଥିଲା ସେକେଣ୍ଡ ଫାଷ୍ଟ ଇୟର୍ ଠିକ୍ ଠାକ୍ ଥିଲା ସେକେଣ୍ଡ ଇୟର୍ ଟିକେ ଭଲ ଥିଲା। ଫାଷ୍ଟ ଇୟର ଏତେ ଭଲ ଯାଇନଥିଲା।
ରେଗୁଲାର କ୍ଲାସ୍ କରନ୍ତି?
ଆ ରେଗୁଲାର କ୍ଲାସ୍ କରେନି। କଲେଜ ଯାଏ କିନ୍ତୁ, କ୍ଲାସ୍ କରେନି।
ଆପଣଙ୍କୁ ଖାଇବା ପାଇଁ କଣ ଭଲ ଲାଗେ?
ମୋତେ ଖାଇବା ପାଇଁ ବ୍ ଆ ନନଭେଜ ରେ ଚିକେନ୍ ଆଇଟମ୍ ସବୁ ଭଲ ଲାଗେ ଆଉ ସ୍ପେସିଆଲି ଅଧିକ ବିରିୟାନୀ ଭଲ ଲାଗେ।
ଭେଜ ରେ?
ଭେଜରେ ପନୀର୍।
ପନୀର୍।
ପନୀର୍ ବିରିୟାନୀ ଭଲ ଲାଗେ।
ଚିକେନ୍ ବିରିୟାନୀ କରି ଜାଣିଛନ୍ତି?
ହଁ କରି ଜାଣିଛି।
ଚିକେନ ବିରିୟାନୀ ରେସିପିଟା ମତେ କହିପାରିବେ?
ଆଜ୍ଞା?
ଚିକେନ୍ ବିରିୟାନୀର ରେସିପିଟା।
ଆଜ୍ଞା ରେସିପି ଜାଣି କଣ କରିବେ?
ମୋ ସାଙ୍ଗମାନେ ନନ୍ଭେଜ୍ ଖାଆନ୍ତି ମୁଁ ତାଙ୍କୁ ଖାଇବାକୁ କରିକି ଖାଇବାକୁ ଦେବି।
ଆଚ୍ଛା ଆଚ୍ଛା। ମୁଁ ଆପଣଙ୍କୁ ହାଲୋ।
ହାଲୋ।
ହଁ ମୁଁ କହୁଥିଲି ମୁଁ ଆପଣଙ୍କୁ ନେକ୍ସଟ୍ କଲରେ ବୁଝେଇଦେବି କେମିତି ବିରିୟାନୀ କରାଯାଏ।
ଏଇ କଥା।
ଆଜ୍ଞା ଆପଣଙ୍କୁ ଖାଇବା ପାଇଁ କଣ ଭଲ ଲାଗେ?
ମୁଁ ଟୋଟାଲ୍ ଭେଜ୍ ହିଁ ଖାଏ ଭେଜରେ ମୋତେ ପନିର ବିରିୟାନୀ ଭଲ ଲାଗେ ପନିର୍ ପନିର୍ ଆଇଟମ୍ ଯେତେ ତେ ଅଛି ପନିର ଆଇଟମ୍ ମତେ ଭଲ ଲାଗେ।
ଆପଣ କାଇଁ କେବେ ଆଗରୁ ଚିକେନ ଖାଇନାହାନ୍ତି?
ମୁଁ ଖାଉଥିଲି ଆଗରୁ ଚିକେନ ହେଲେ ଏବେ ଛାଡ଼ି ସାରିଲିଣି ଚାରି ବର୍ଷ ହେଲାଣି ଚିକେନ୍ ଛାଡ଼ି ସାରିଲିଣି।
କାହିଁକି?
ଛାଡ଼ି ଦେଇଛି ଏଇ ମୋର କିଛି ଥିଲା ଇନଫେକ୍ସନ୍ ଥିଲା ବଡ଼ିରେ ତାପରେ ଏ ଏ
ଆଚ୍ଛା ଆଚ୍ଛା। ଆପଣ କୋଉଠି ରୁହନ୍ତି? ହ୍ୟାଲୋ। ହ୍ୟାଲୋ ହ୍ୟାଲୋ।
ହଁ ମୋ ଭଏସ୍
ଆପଣଙ୍କର ନେଟୱାର୍କ କମ ଆସୁଛି।
ମୁଁ ଆଗରୁ ଖାଉଥିଲି ଚିକେନ ତ ଏବେ ମୋ ବ ଦେହରେ ଦେହ ଖରାପ ହେଲା ବଟ ଡକ୍ଟର କହିଲା ଚିକ୍ ଛାଡ଼ିବା ପାଇଁ କିଛିଟା ଆଇଟମ୍ କଣ ନନଭେଜ ଛାଡ଼ିବାକୁ କହିଲେ ମୁଁ ବି ସବୁ ଛାଡ଼ିଦେଲି।
ଆଛା ଆପଣଙ୍କୁ ଡକ୍ଟର କହିଲା ଖାଲି ନନଭେଜ କିଛିଟା ଛାଡ଼ିବାକୁ ଆପଣ ସବୁ ଛାଡିଦେଲେ।
ଆଜ୍ଞା।
ଆପଣଙ୍କର ଘର କଉଠି?
ମୋ ଘର ଭୁବନେଶ୍ୱର କେଶୁରାରେ।
ଆଚ୍ଛା ନିଜ ଘର।
ହଁ ହଁ ନିଜ ଘର ଅଛି।
ଆଚ୍ଛା ଆପଣ ଏବେ ସେଇଠି ରହୁଛନ୍ତି ନା ଆଉ କୋଉଠି?
ମୁଁ କେଶୁରାରେ ହିଁ ରହୁଛି।
ଆଜ୍ଞା।
ଆପଣଙ୍କର ଘର କୋଉଠି?
ଆମ ଘର ଆଉ ଭୁବନେଶ୍ଵର।
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ହଁ ମୁଁ ଘରେ ଏବେ ତ ମୁଁ ଏକା ହିଁ ଅଛି କାହିଁନା ମାମା ବାହାରକୁ ବୁଲିବାକୁ ଯାଇଛନ୍ତି ନା ଆଉ ପା ବା ଗାଁ ରେ ରୁହନ୍ତି।
ଆପଣଙ୍କ ଗାଁ କୋଉଁଠି?
ଆମ ଗାଁ ସାଇ ମନ୍ଦିର ପାଖରେ।
ମୋ ମାମା କୁଆଡେ ବୁଲିବା କୁ ଯାଇଛନ୍ତି?
ମାମା ମସୁରୀ ହେରିକାକୁ ବୁଲିବାକୁ ଯାଇଛନ୍ତି।
ହୁଁ ତାଙ୍କ ସାଙ୍ଗମାନଙ୍କ ସହ ନା
ସାଙ୍ଗ ମାନଙ୍କ ସହିତ।
ଆପଣ ଗଲେନି।
ସେଥିରେ ଛୁଆଙ୍କୁ ଆଲାଉ ନାହିଁ ସେଥିପାଇକା ଯାାଇନି।
ଠିକ୍।
ଆଜ୍ଞା।
ବାପା କଣ କରନ୍ତି ଆପଣଙ୍କର?
ବାବା ବିଜ୍ନେଶ୍।
କଉ ବିଟେକ୍।
ଆମର ଗାଁରେ ପ୍ଲାଏର ଫ୍ୟାକ୍ଟ୍ରି ଅଛି ଆଉ- ଆଉ ଆପଣ ଜାଣିଥିବେ ଗାଁ ମାନଙ୍କରେ ଧାନ ଚାଷ ହୁଏ।
ଆଜ୍ଞା।
ତ ଆମର ଯେତିକି ଚାଷୀମାନେ ଥାଆନ୍ତି ଗାଁ ରେ ସେମାନେ ଧାନ କାଟିକି ଆଣିକି ଆମ ଘରେ ମଣ୍ଡି କରିକି ରଖିଥାନ୍ତି। ସେଇଟାକୁ ବାବା ତାଙ୍କର ଓଜନ କରି ବିକିକି ସେମାନଙ୍କୁ ପଇସା ଦେଇକି ତାପରେ ସେଥିର ଧାନ ରହିଲା ସେଗୁଡ଼ାକ ଫ୍ୟାକ୍ଟ୍ରିକୁ ପଠାନ୍ତି। । ହାଲୋ।
ଆପଣଙ୍କ ସ୍କୁଲ ଲାଇଫ୍ କେମିତି ଯାଇଥିଲା?
ସ୍କୁଲ୍ ଲାଇଫ୍ ଏତେ ଭଲ ଯାଇନି। କିନ୍ତୁ ଭଲ ଯାଇଚି କେବଳ ଦଶମକୁ ଛାଡ଼ିକି। ଆପଣଙ୍କର?
ଦଶମ୍ ମୋର ବହୁତ୍ ଭଲ ଯାଇଥିଲା। ମୋ ସାଙ୍ଗ ମାନଙ୍କ ସହିତ୍ ତ ମିଶିକି ସାଙ୍ଗ ମାନଙ୍କ ସହିତ ମୋ ସ୍କୁଲରେ ବହୁତ୍ ଭଲ ଥିଲା।
ଆଜ୍ଞା।
ଦଶମରେ ଆପଣଙ୍କର କଣ ଏମିତି ଅସୁବିଧା ହେଇଥିଲା ଯେ ସ୍କୁଲ୍ ଲାଇଫ୍ ଟା ଭଲ ଲାଗିଲାନି?
ହ ଦଶମରେ ସାଙ୍ଗମାନଙ୍କୁ ସବୁ ଛାଡିବାକୁ ପଡିଲା ପାଠ ପଢିବାକୁ ପଡିଲା। ସେଥିପାଇଁ ଙ୍କା ଆଉ ଦଶମରେ କେତେଟା ସାଙ୍ଗ ବି ଭାଙ୍ଗିଗଲା। ହ
ଏବେ ସେଇ ସାଙ୍ଗମାନଙ୍କ ସହିତ କଣ୍ଟାକ୍ଟ୍ ରେ ଅଛନ୍ତି ନା
ନା ନାହିଁ ସେ ସାଙ୍ଗ ମାନଙ୍କ ସହିତ।
ନାହାନ୍ତି କଣ୍ଟାକ୍ଟ୍ ରେ?
ହ
ନୂଆ ସାଙ୍ଗ ବି ଥିବେ କଲେଜ୍ ରେ।
କଲେଜ୍ ରେ ନା। ମୋର ଏବେ ଏତେ କେହି ସାଙ୍ଗ ହିଁ ନାହାନ୍ତି।
ଠିକ୍ ଅଛି।
ଆଜ୍ଞା।
ଆପଣ ଏଇନା କଉ ଅଫିସ୍ ରେ କାମ କରୁଚନ୍ତି?
ଆଲି ନବାରେ।
ଆପଣ।
ହଁ ଆଲିଆ ନବ। ଫିଜିଓଥେରାପି ସେଣ୍ଟର୍।
ସେଇଠି ଆପଣ କାମ ଶିଖିଲେଣି ନା ଶିଖିନାହାନ୍ତି ନା
ମୁ ଶିଖି କି ପେସେଣ୍ଟ୍ କୁ ବି ଚେକ୍ କରୁଚି ଆକ୍ଚୁଆଲି ସକାଳେ ମୁଁ ଦିଇଟା ପେସେଣ୍ଟ୍ କୁ ଚେକ୍ କରିକି ଯାଇଚି। ହଁ ଆଉ ଏବେ ମୋର ସନ୍ଧ୍ୟାବେଳେ ଗୋଟେ ପେସେଣ୍ଟ ଆସିବେ। ତାଙ୍କୁ ଚେକ୍ କରିବାର ଅଛି। କେଡ୍। ହାଲୋ। ଆଜ୍ଞା କୁହନ୍ତୁ।
ହୁଁ ହୁଁ ହୁଁ
ପୁଣି ରାତିରେ କେତେବେଳେ ଯାଉଛନ୍ତି ଅଫିସରୁ?
ଅଫିସରୁୁ ମୁଁ ସାଢେ଼ ନଅଟାରେ ଯାଉଛି।
ସାଢ଼େ ନଅଟା ଯାଇକି ଘରେ ଆପଣ କଣ କରନ୍ତି?
ଘରେ ଖାଇସାରିକି ଶୋଇପଡ଼େ। ହେଇଗଲା ଦଶ ମିନିଟ୍ ଆଜ୍ଞା।
ଠିକ୍ ଅଛି। ମୋର ଏବେ ଟିକେ ବାହାରକୁ ଯିବାର ଅଛି